ହାଲୋ।
ହଁ ଜୟ ଜଗନ୍ନାଥ ଭାଇ।
ଆଉ କେମତି ଅଛନ୍ତି ଆପଣ?
ଆ ମୁଁ ଭଲ ଅଛି।
କିଏ ଟିକେ କଲ କରୁଛି ଆଁ କଣ କହିଲେ?
ଆପଣ କେମିତି ଅଛନ୍ତି ଆଉ ମୁଁ ତ ପୁରା ଭଲ।
ହଁ ଭାଇ ଚଳିବ ସେମତି ଈଶ୍ୱରଙ୍କ କୃପାରୁ ଯେମତି ସେମତି ଚାଲିଛି ଜୀବନ ଆଉ।
ଆଉ କଣ ଚାଲଚି ଏବେ?
ଏଇ ମାର୍କେଟ ଆସଥିଲି।
ହୁଁ ଆଉ ସନ୍ଧ୍ୟା ବେଳେ କଣ ସନ୍ଧ୍ୟା ବେଳେ କଣ ଖାଇଥିଲେ? ସେଇ ଚାରିିକାନ୍ଥ ଭିତରେ ଚାରି କା ଚାରି କାନ୍ଥ ଭିତରେ ବସିଚି ଆଉ।
ଚାରି କାନ୍ଥ ଭିତରେ ବସିଚନ୍ତି? କାଇଁ ଆପଣ ଏ ମୁ କାଇଁ ଏ ମୁକ୍ତ ଆକାଶ ପ୍ରାଙ୍ଗଣରେ ଟିକେ ବୁଲି ଆସନ୍ତୁ ନା।
ବୁଲିବା ବୟସ ସରିଗଲାଣି ପରା। ଆଉ ନାହିଁ ଆଉ ବୁ-ବୁଲି ବୁଲି ବୁଲି ବୁଲି ଚାରି କାନ୍ଥ ଭିତରକୁ ଆଉ ଥରେ ପଳେଇ ଆସଚି ଯୋଉ ଗେଣ୍ଡା ଗୋ ମାନେ କଣ କି ବାଟି ଗୋଡି ଗୋଡି ଗେଣ୍ଡା କୁ ନା ନାହିଁ ସେମିତି ଆଉ।
ବାଟି
ବାଟି ଗଡି ଗଡି ଗୋଟେ କଥାରେ ନାଇଁ କି ବାଟି ଗଡି ଗଡି ଗେଣ୍ଡାକୁ ସେମିତି ଆଉ ବୁଲି ବୁଲି ଆସ କି ଆଉ ଥରେ ସେଇ ଚାରି କାନ୍ଥ ଭିତରୁକୁ ଆଉ।
ହୁଁ ନାଇଁ ମୁଁ ମୁଁ ଏଇଟା ନୂଆ ଡେଗ ଶୁଣିଲି ମୁଁ ଗୋଟେ ଶୁଣିଥିଲି ମୋ ପିଲା ବେଳୁ ଆରେ ଢାମଣା ବୁଲି ବୁଲି ପୁଣି ସେଇ ଅଗଣା। ମାନେ ମୁଁ ଜାଣେ ଯେ
ଦି-ଦିଟା ଯାକ ର କହିବାକୁ ଗଲେ ସେମ୍ ମାନେ ଦିଟା ଯାକ କହିବାକୁ ଗଲେ କଥାଟା ଏକା।
ହଁ।
ହୁଁ।
ଏ ନାଇଁ ଏଇଆ କହିବି ଯେ ଆମ ଓଡ଼ିଆ ଶ ବ୍ଦ ଓଡ଼ିଆ ରୁଢି ଓଡ଼ିଆ ଲୋକବାଣୀ ସେମାନଙ୍କର ଯୋଉ ଶବ୍ଦ ଶବ୍ଦ ଚାତୁରତା ଆଉ ଶବ୍ଦ ସୌନ୍ଦର୍ଯ୍ୟ ଆଉ ଯୋଉ ଭା ବ ଧାରାରେ ଆମେ କଥା ହଉ ମତେ ଲାଗେ ଯେ ମାତୃଭାଷାର ମହତ୍ଵ ଗୋଟେ ମଣିଷ ପାଇଁ ଖୁବ ବେଶୀ ନା କଣ କହୁଚନ୍ତି ଆପଣ ୟାକୁ ନେଇକି?
ମାତୃଭାଷାଠୁ ବଡ କିଛି ନାଇଁ ପରା। ହୁଁ ପିଲାବଳୁ ପିଲାବଳୁ ଆମେ ମାନେ ଯୋଉ ଉଁ ଭାଷ୍ ଷା ରେ ମାନେ ବଢିଚୁ ଶିଖିଚୁ ତା ଠୁ ଆଉ ବଡ ଆଉ କଣ ହେଇପାରିବ? ତମୁକୁ ଲାଗୁଚି କି ଆଉ କଣ ତା ଠୁ କିଛି ବଡ ହେଇପାରିବ ବୋଲି?
ନା ମାତୃ ମାନେ ମାଆ ଆଉ ମାଆର ଭାଷା ଯୋଉଟା ଆମେ ଜନ୍ମରୁ ଶିଖୁ ଯୋଉଟା ମରିବା ଯାଏ ଆମେ ନ ଚାହିଁଲେ ମଧ୍ୟ ଆମ ଭିତରେ ସ୍ଵତସ୍ପୁର୍ତ ଭାବେରେ ରହିଯାଏ ଚିରଦିନ ପାଇଁ ସ୍ଥାୟୀ ହେଇ ସେଇଟା ବୋଧେ ହିଁ ହଉଚି ମାତୃଭାଷା।
ହୁଁ ମାତୃଭାଷା ଆଉ ସ୍ଥାନ ଅନୁସାରେ ବି ସ୍ତ ହଁ ସ୍ଥାନ ଅନୁସାରେ ବି ଗୋଟେ ମାତୃଭାଷା ହଉଚି ସ୍ଥାନ ଅ ମନ୍ ମାନେ ଏବେ ଏବେ ଆପଣ ଯୋଉ ଗାଁ ରେ ବଢିଥିବେ ସେ ଗାଁ ର ଉ ମାନେ ଯାହା ବି ଟିକେ ଭାଷା ଟିକେ ଅଲଗା ହେଇ ଥାଇ ପାରେ।
ବିଲକୁଲ ବିଲକୁଲ୍।
ଆଉ ଆପଣଙ୍କ ଆଡର ପାଣିପାଗ କଣ ଆଜିର ବର୍ଷା ଫର୍ଷା କଣ ହେଇଚି?
ନାଇଁ ଆଜି ଆମର ଏପଟେ ବର୍ଷା ହଉନି କାହିଁକି ଚାରି ପାଞ୍ଚ ଦିନି ହେଲାଣି। ଇନ୍ଦ୍ର ଦେବ ବହୁତ ଦୁଃଖିତ ଅଛନ୍ତି ଆମ ଉପରେ ମାନେ ରିସା ହେଇଚନ୍ତି ମାନେ ରାଗ ହେଇଛନ୍ତି ବା ସେଇ ଯୋଉ ରିସା କଥାରୁ ମୋର ମନେ ପଡିଲା। ଯେମିତି ଆମର ମାନେ ସାଂସ୍କ୍ରିଟ ରେ କ୍ରୋଧ ବୋଲି କୁହାଯାଏ। ଓଡ଼ିଆ ରେ ତାକୁ କୁହାଯାଏ ରାଗ। ଏଇପଟେ ମାନେ କୋରାପୁଟ ରିଜନ ରେ କୋରାପୁଟ ହଉ ରାୟଗଡା ହଉ ନବରଙ୍ଗ ପୁର ହଉ ମାଲକାନଗିରି ହଉ ବା କଳାହାଣ୍ଡି ହଉ ଏପଟେ ରିସା ର ହେବେ ବୋଲି କହିବେ। ମୁଇଁ ତୋର ଉପରେ ରିସା ହେଲି ମାନେ ମୁଁ ତୋ ଉପରେ ରାଗିଲି।
ରାଗ୍ ରାଗି ଗଲ।
ହଁ ମୁଇଁ ତୋର ଉପରେ ରିସା ହେଲି ମାନେ ମୁଁ ତୋ ଉପରେ ରାଗିଲି। ରିସା ବୋଲି କହିବେ ହଁ ରିସା ବୋଲି କହିବେ। ୟାର କାରଣ ଏଇଆ ଯେ ମାତୃଭାଷା ତ ନିହାତି ଗୋଟିଏ କିନ୍ତୁ ମାତୃଭାଷା ମଧ୍ୟ ବିଭିନ୍ନ ଅଞ୍ଚଳ ଭିତରେ
ହଁ ସ୍ଥାନ ଅନୁସାରେ ମୁଁ ଯେ ଯେମିତି କହିଲି ସ୍ଥାନ ଅନୁସାରେ ହଁ।
ଆଜ୍ଞା ଯେମିତି ମୁଁ କହେ ହଁ ଯେମିତି ମୁଁ କହେ ଯେ ଆଞ୍ଚଳିକ ଭାଷା ଏଇଥିପାଇଁ ହେଇଛି ଯେ ଭାଷା ହୁଏତ ଭିନ୍ନ ଭିନ୍ନ ହେଇପାରେ ବିଭିନ୍ନ ଅଞ୍ଚଳର କିନ୍ତୁ ସମସ୍ତଙ୍କର ଭାବଟା ସବୁବେଳେ ଗୋଟିଏ ହେଇ ରହିଥାଏ। ହଁ ଯେମିତି ହଁ କୁହନ୍ତୁ?
ଯୋଉ ଗ୍ଲାସରେ ବି ପିଅ କାଚ ଗ୍ଲାସ ପିଅ ଷ୍ଟିଲ୍ ଗ୍ଲାସ ପିଅ ଯେମତି ବି ଗ୍ଲାସରେ ପିଅ କିନ୍ତୁ ପାଣି ଟା ସଫା ହେଇଥିବା ଦରକାର। ଏମିତି ଆଉ।
ସଂଗଳାପଟା କୋଉ ଗୋଟେ ସିନେମାରେ ଦେଖିଥିଲି କିନ୍ତୁ ମତେ ଭାରି ମନକୁ ପାଇ ଥିଲା ମୁଁ ଭୁଲି ଯାଇଥିଲି ଆପଣ ମନ ପକେଇଦେଲେ ଭାରି ଖୁସି ଲାଗିଲା।
ସେଥିପାଇଁ ମନେ ପକେଇଦେଲି। ସବୁ ସବୁ ଜାଗାରୁ କିଛ୍ ସବୁ ଜାଗାରୁ କିଛି ଶିଖିବା ଜିନିଷ ମିଳି ଥାଉଛି। ଖାଲି ଆମେ ମାନେ ଶିଖି ପାରିବାର ଅଛି। ତମେ ଭୁଲ ତମେ ଗୋଟେ ଭୁଲ କାମଟେ ବି କଲ ସେଠୁ ବି ଗୋଟେ ଜିନି ଶିଖିଲ ତମେ ଗୋଟେ ଭଲ କାମଟେ କଲ ସେଠୁ ବି ଗୋଟେ ଜିନିଷଟେ ଶିଖିଲ।
ହଁ ହଁ ହଁ ଉଭୟ ଭୁଲରୁୁ ବି ଆମେ ଶିଖୁ ଭଲରୁ ବି ଆମେ ଶିଖୁ।
ସିଖ୍ ସିଖ୍ ଶଖିବା ଟା ଶଖିବ।
ହଁ ପ୍ରତିଦିନ ସକାଳେ ପାଇଲେ ଆମ ମାନେ ଜୀବନ ଆଉ ସମୟ ଆଉ ସୁଯୋଗ ଆମକୁ କିଛି ନା କିଛି ଶିଖିବା ପାଇଁ ସୁଯୋଗ ସବୁବେଳେ ଦେଇ
ସୁଚୋଗ ଦେଇଥାଏ। ଖାଲି ତମ
କିନ୍ତୁ ତାକୁ ମନେ ରଖିବାର ଆବଶ୍ୟକତା ଅଛି ହଁ ଯେମିତି ଆପଣଙ୍କଠୁ ମୁ ଆଜି ଗୋଟେ ନୁଆ ଜିନିଷ ଶିଖିଲି ଯେ ଆମେ ଭଲ କାମରୁ ବିି ସିଖ ଖୁ ଆମେ ଭୁଲ କାମରୁ ବି ଶିଖୁ।
ହୁଁ ସେମିତି ଆଉ ଶିଖିଚି ମାନେ ସେମିତି ଯଦି ଶିକ୍ଷାଟା ମିଳିଛି ତାହେଲେ ମନେ ତ ରହିବ।
ନାଇ ପ୍ରଥମେ ମତେ ଲାଗେ ଯେ ଶିଖିବା ପାଇଁ ପ୍ରଥମ ଦରକାର ହୋଉଚି ଯେ ଆମେ କିଛି ଶବ୍ଦ ସହିତ ପରିଚିତ ହବା ଦରକାର। କିଛି ଭାବ ସହିତ କିଛି ଭାବାର୍ଥ ସହିତ ହଁ ଭାବାର୍ଥ ମନୋଭାବ ଆଗ୍ରହ ସବୁ ଦରକାର।
ହୁଁ।
ଯଦି ମାତୃଭାଷା ନଥାନ୍ତା। ନାଇଁ ଯଦି ମାତୃଭାଷା ଷା ଟା ନ ଥାନ୍ତା ହୁଏତ ଆମେ ମୁଁ ଆପଣଙ୍କ ସହିତ ଏବେ ଯୋଉ କଥା ହୋଉଛି ସେ କଥା ବି ହେଇ ପାରିନଥାନ୍ତି। ବା ଆପଣ ଆପ ଆପଣଙ୍କର ଭାବ ଟା ମତେ କହି ପାରିନଥାନ୍ତେ। ତେଣୁ କୁହାଯାଏ ଯେ ମଣିଷ ତାର ଯୋଉ ମନର ଭାବଟାକୁ ପରିପ୍ରକାଶ କରିବା ପାଇଁ ଯୋଉ ମାଧ୍ୟମ ସେଇଟାକୁ ଭାଷା କୁହାଯାଏ। ସେଇ ଭାଷା ଷା ଟା ଯଦି ତାର ନିଜର ମାଟି ମା ଠୁ ସେ ଶିଖିଥାଏ ବା ମା କୋଳରୁ ଶିଖିଥାଏ ବା ସେଇ ଅଞ୍ଚଳର ହେଇଥାଏ ତାକୁ ଆମେ ମାତୃଭାଷା ବୋଲି କହିଥାଉ। ଏବେ ଦେଖନ୍ତୁ ଆମର ବରହ୍ମପୁର ସାଇଟ ରେ କିଛି ଅଲଗା ଭାଷା କୋହୁଛନ୍ତି ଆମ କନ୍ଧମାଳ ରେ କିଛି କୋଇ ଭାଷା କହୁଛନ୍ତି। କୋରାପୁଟରେ କିଛି ଦେଶିଆ ଭାଷା କୋହୁଛନ୍ତି। କଳାହାଣ୍ଡିରେ କଳାହାଣ୍ଡିଆ ଭାଷା କୋହୁଛନ୍ତି। ସମ୍ବଲପୁରୀରେ ସମ୍ବଲପୁରୀ ଭାଷା କୋହୁଛନ୍ତି। ସବୁ ସମସ୍ତଙ୍କର ଶବ୍ଦ ଗୁଡାକ
ସମସ୍ତଙ୍କର ଉଚ୍ଚାରଣ ଆଉ ଟିକେ ଅଲଗା କିନ୍ତୁ କଥାଟା ସମାନ ସେମାନେ କହିବେ ଏବେ ମୁଁ କହିବି ଆସ ଖାଇବ ସିଏ ମାନେ ଏପଟେ ଅଲଗା ପଳେଇବ ଖାଇବ ଆସ। ତାପରେ ଖାଇଲନ ଗାଏ କିନ୍ତୁ ସବୁ ତ ସମାନ ଯେମିତି ମୁଁ କହିଲି ଟିକେ ପୂର୍ବରୁ। ପାଣି ତମେ ଯୋଉ ଗ୍ଲାସ ରେ ପିଉଛ ପିଅ କିନ୍ତୁ ପାଣି ଟା ସଫା ଥିବା ଦରକାର ଗ୍ଲାସ ଗ୍ଲାସ ଯୋଉ ହେଇଥାଉ ଷ୍ଟିଲ୍ ଗ୍ଲାସ ହଉ କାଚ ଗ୍ଲାସ ହଉ ସେ କଥାଟା ସେମିତି। ହ୍ୟାଲୋ।
ହଁ କୁହନ୍ତୁ। ନାଇଁ ସବୁବେଳ ପାଇଁ ତ ସେଇ ଭାଷା ଭାବ ଆଉ ଉପଯୁକ୍ତ ମାଧ୍ୟମ ଦରକାର ମାନେ ନିଜର ଭାଷା ନଥିଲେ ଆମେ କେବଳ କହିବା କଥା ନୁହେଁ ଆମେ କିଛି ଲେଖିପାରିବାନି ମଧ୍ୟ।
ମାନେ ଭାଷାରୁ ହିଁ ଭାଷାରୁ ହିଁ ଆପଣ ଜଣଙ୍କୁ ଚିହ୍ନିବେ। ହୁଁ ଦୀପ କହିପାରୁଛେ। ମାନେ ଆପଣଙ୍କର ଆପଣଙ୍କର ଭାଷା ଦ୍ଵାରା ହିଁ ତମେ ପରିଚିତ ହେଇପାରିବେ। ଆପଣ ମାନେ ଆ ପ୍ରଥମ ପରିଚୟ ନା ଯଦି ଆପଣ ଭାଷା ଟା ଯଦି ଭଲରେ କହିବେ ତାହେଲେ ଆପଣଙ୍କ ପରିଚିତ ବି ଭଲ ହବ।
ମୁଁ ଯେ ଜଣେ ଓଡିଆ ଜଣେ ମତେ ତ ଦେଖିକି କହିପାରିବନି ମୁଁ ଓଡିଆ। କି ତେଲୁଗୁ କି ବାଙ୍ଗାଲି ସିଏ ମୋ ସହିତ କଥା ହେଲା ପରେ କହିପାରିବ ନା ଇଏ ଓଡିଆ କିମ୍ବା ଇଏ।
ତମେ ଯେପର୍ଯ୍ୟ ତମେ ଯେପର୍ଯ୍ୟନ୍ତ ତମେ ଓଡିଶାରେ ଅଛ ସେ ପର୍ଯ୍ୟନ୍ତ ତମେ ଓଡିଆ। ତମକୁ ନହଲେ ଓଡିଆ ବୋଲି ଜାଣିବେ ତମେ ଗୋଟେ ମାନେ ଯୋଉ ମାନେ ପଳେଇବ ଅଣ ଓଡିଆ ବୋଲି ସେମାନେ ତମକୁ କଣ ବୋଲି ଭାବେ ଇଏ କଣ ଆସିଛି ଓଡିଶାରୁ ଆସିଛି ବୋଲି ଜାଣିବେ କି କେମିତି ଜାଣିବେ ତମର ମେନ୍ ମୁଖ୍ୟ କାରଣ ତମେ ଭାଷା ତମେ ଯେତେବେଳେ ଭାଷା ଦିପଦ ତମ ମୁଖରୁ କହିବ ଯେତେବେଳେ ତମେ ଜାଣିବ ନାଇଁ ଇଏ ଆମ ଓଡିଆ ଭାଇ ଇଏ ଓଡିଶାର। ଆଉ ତମେ ଯଦି ସେଠି ଯାଇକି ଅଲଗା ଭାଷା କହିବ ତାହେଲେ କେମତି ଜାଣିବେ। ଏଇ ହଉଛି ସବୁ ଆଉ। ହ୍ୟାଲୋ।
ହଁ ଯେମିତି ମାନେ ସେ ଭାଷା ଭାଷା ଶବ୍ଦ ସଂଯୋଜନା ଦ୍ଵାରା ଆମେ ଜଣକୁ ଚିହ୍ନି ପାରିବା ତାପରେ ଜଣଙ୍କର କଥା କହିବାର ଶୈଳୀ ତାର ଭାଷା ତା ସେଥିରୁ ହିଁ ଆମେ ଜାଣିପାରିବା ଯେ ସେ କେତେ ଶିକ୍ଷିତ ସେ କେତେ ଜ୍ଞାନୀ ସେ କେତେ ଗୁଣୀ ମାନେ ତାଙ୍କ ଭିତରେ କେତେ ଭଲ ଗୁଣ ଅଛି ବୋଧେ ମୁଁ ତା ଭାଷା ରୁ ହିଁ ଜାଣିପାରୁ।
ହୁଁ।
ହଁ। ସେଇ ଭାଷା ମାତୃଭାଷା ଆଉ ଭାବ ଏ ସବୁକୁ ନେଇକି ଆମର ସ୍ଵତନ୍ତ୍ର ଓଡିଶା ପ୍ରଦେଶ।
ହୁଁ।
ଆଉ ଏଇ ଓଡିଶାରୁ କଣ ଓଡିଆ ଭାଷାର ଉତ୍ପତ୍ତି। ବହୁ ମାନେ ବହୁଳ ଭାବରେ ଏଇ ଓଡିଆ ଭାଷାଟା ଗଣନା ବିଭିନ୍ନ କ୍ରମାଗତ ଭାବରେ ସେଥିରେ ସବୁବେଳେ କିଛି ନା କିଛି ସଂଶୋଧନ ହେଇ ଆସିଛି ସେଇ ସନ୍ ସଂଶୋଧନ ଗୁଡାକ ଧୀରେ ଧୀରେ ପରିବର୍ତ୍ତିତ ହୋଇ ବିଭିନ୍ନ ଶବ୍ଦରେ ବିତ୍ପତ୍ତି ବି ଘଟିଛି। ବିଭିନ୍ନ ନୂତନ ଶବ୍ଦର ଉ ଚାରଣ ମଧ୍ୟ ସୃଷ୍ଟି ହେଇଛି ବିଭିନ୍ନ ଭଲ ଶବ୍ଦର ମାନେ ବିଲୋପ ମଧ୍ୟ ଘଟିଛି। ଯେପରିକି ବେଳେ ବେଳେ ଆମେ ଅପଭ୍ରଂଶ କରିକି ମଧ୍ୟ କିଛି ଶବ୍ଦ କହିଥାଉ। ମାନେ ଯୋଉଟାକୁ ଆମେ ଯେମିତି କହିବା କଥା ଆମେ ସେମିତି କହିପାରିନଥାଉ।
କହିପାରୁନୁ ମାନେ ଯୋଉା ମାନେ ଯୋଉ ଭାଷାଟା ଏବେ ଆମର ପାଟିରେ ସେ ସେମିତି ଉଚ୍ଚାରଣ ପିଲାବେଳୁ ହେଇ ହେଇଯାଇଛି। କିନ୍ତୁ ସେ ଭାଷାଟା ଠିକ୍ ନୁହେଁ। ଯେହେତୁ ଆମେ ପିଲା ବେଳୁ ଶୁଣିଚୁ ଏବେ ମୁଁ ତମଠୁ ଶୁଣିଲି ଗୋଟେ ଭାଷା ସେ ଭାଷା ମୁଁ ତମଠୁ ଶୁଣିଲି କହିଲି। ମୁଁ କିନ୍ତୁ କଣ ଜାଣିଲି କି ସେ ଭାଷା ଠିକ୍ ନା ଭୁଲ୍। ଯେହେତୁ ତମେ ଗୋଟେ କହିଲ ନା ମୁଁ ସେ ଭାଷାଟା ଶୁଣୁଲି ମୁଁ ଆଉ ଜଣକୁ କହିଲି ମୋଠୁ ସେ ଶିଖିଲା କିନ୍ତୁ ସେ ଭାଷା ମାନେ ଠିକ୍ ନୁହେଁ। ସେମ୍ତି ଚାଲିଚି କେତେଟା ଭାଷାର ଆଜି ଯାଇଁ ମାନେ ଜଣାବି ପଡନି ମାନେ ତାର ସେ ଭାଷାଟା ଆମେ ସଠିକ୍ ମାନେ କହୁଚୁ ନା ନାଇଁ ସେମ୍ତି କିଛି ଚାଲିଚି ଆଉ।
ନାଇଁ ବୈଦେଶିକ ଭାଷା ଟା କେବେ ହେଲେ ଗୋଟେ ନିଜ ମାତୃଭାଷା ପାଇଁ ବାଧକ ନୁହେଁ। କିନ୍ତୁ ଆମେ ଯେମ୍ତି ଧରନ୍ତୁ ସେ ମଣିଷ ଟା ଭାରି ସରଳ ଆମେ କହୁଚୁ ଭେରି ସେ ମଣିଷ ସେ ମଣିଷଟା ଭାରି ଆମେ କହୁନୁ ଯେ ସରଳ। ମାନେ ଅଧା ଇଂଲିଶି ସହିତ ଅଧା ଓଡିଆ ଭାଷାରେ ଆମେ ମାନେ ମିଶ୍ରଣ କରୁଚେ ଘଟେଇ ଦଉଚୁ। ଯାହା ଦ୍ୱାରା କଣ ହଉଚି ଆମ ଭାଷାଟା ମାନେ ବର୍ତ୍ତମାନ୍ ପିଢିରେ ତ ଆଉ ମାନେ ପିଲା ଓଡିଆ କହିବାକୁ ମଧ୍ୟ ଲଜ୍ୟା ବୋଧ କରୁଚନ୍ତି।
ହୁଁ ମାନେ ସେମାନେ ଭାବୁଚନ୍ତି ଓଡିଆ କହିଲେ ଆମକୁ କମ୍ ଭାବିବେ। ଯେହେତୁ ଆମେ ଯଦି ଓଡିଆ କହିଦଉଚୁ ତାହେଲେ ଭାବିବେ କି କାହିଁ କାଳେ ଆଙ୍କ ଆଗରେ ଆମେ ମାନେ ବଡ ଦେଖି ହେଇ ପାରିବାନି ଓଡିଆ କହୁଚୁ ମାନେ ଆମେ ତାଙ୍କ ତଳେ ମାନେ ଆମ ପାଖରେ ଜ୍ଞାନ ନାହିଁ। ସେଥିପାଇଁ ଆମେ ଓଡିଆ ମାନେ ଓଡ଼ିଆ କହିଦେଲେ ଆମ ପାଖରେ ଜ୍ଞାନ କମ୍ ବୋଲି ଭାବିବେ ବୋଲି କହିବେ ସେଥିପାଇଁ ଇଂରାଜୀ ଶବ୍ଦ ସେମାନେ ବ୍ୟବହାର ଯଦି ତମେ ଇଂରାଜୀ ଶବ୍ଦ ଦି ପଦରୁ ତିନି ପଦ ତାହେଲେ ସେ ତାଙ୍କ ଆଗରେ ଜ୍ଞାନ ଜ୍ଞାନୀ ହେଇଗଲା। ସେଟାକୁ ଦେଖେଇବା ଏଇଟା ସବୁ ଦେଖେଇବା-ଦେଖେଇବା ପାଇଁ।
ସେଥିପାଇଁ କେହି ଜଣେ ମହାନ୍ ପୁରୁଷ କହି ଯାଇଛନ୍ତି ଯେ ଉଚ୍ଚା ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା ମାନେ ତମେ ଉପରୁକୁ ଯିବା ବହୁତ୍ ପର କଥା କିନ୍ତୁ ତୁମେ ଆଗ ନିଜ ଭାଷାଟାକୁ ଆଗ ଉପରୁକୁ ନିଅ।
ଏଵ ଏବେର ଯୋଉ ପିଢି ସେମାନେ ସେଟା ନାହିଁ ତାର ଉଲଟା କରୁଚନ୍ତି। ଯେବେ ଉଚ୍ଚ ହବାକୁ ଚାହୁଁଚ ଆଗ ନିଜର ମାତୃଭାଷା ଟାକୁ ତଳେ ଜାକି ଦିଅ। ତାପରେ ମାନେ ଯୋଉ ଇଂରାଜୀ ଶବ୍ଦଟା କହିଦେଲେ ତମେ ଆଗରେ ଉଚ୍ଚ ଆଜିକା ଯୁବପିଢି କଣ ଆଉ ସେ ଅଛି କି ସେଇଟା ନାଇଁ। ଆଜିକା ଯୁବ ପିଢିଙ୍କର ମାନେ ଗୋଟେ ତାଙ୍କର ଗୋଟେ ଅଲଗା। ଭାବିବା ଚିନ୍ତାଧାରା ଅଲଗା ତାଙ୍କର ସବୁ କିଛି ମାନେ ପୁରା କହିବାକୁ ଗଲେ ତ ଚିନ୍ତା
ଚିନ୍ତା ଧାରା ଅଲଗା ନୁହେଁ ମେନ୍ ମୁଁ ଭାବେ ମାନେ ମୁଁ ଦେହା ମାନେ ମୁଁ ନିଜେ ଯାହା ମତେ ଜୀବନ ଶିଖେଇଚି ଭାବିବାର ଚିନ୍ତାଧାରା ଅଲଗା ନାହିଁ ମେନ୍ ହଉଚି କଣ ନା ସେମାନେ ଚାହୁଁ ଚନ୍ତି ଓଡ଼ିଆ କହିବା ପାଇଁ ବା କିଛି ଜାଗାରେ ତାଙ୍କ ଓଡିଆ ଭାଷାକୁ ନେଇକି ତାଙ୍କୁ ପ୍ରଶଂସା ଯାହାଦ୍ୱାରା କି ସେ ଓଡ଼ିଆ ଭାଷା କହିବା ପାଇଁ ନିଜେ କୁଣ୍ଠା ପ୍ରକାଶ କରୁଚନ୍ତି ମାନେ ମୁଁ ଏମିତି ଭାବୁଚି। ଓ ଠିକ୍ ଅଛି ଭାଇ ଆପଣଙ୍କ ସହିତ ଦେଖା ହେଇ ଏ ମାନେ କଥା ହେଇକି ବହୁତ୍ ଭଲ ଲାଗିଲା ଆଉ ଧନ୍ୟବାଦ।
ଧନ୍ୟବାଦ୍।